ହଁ
କଣ କରୁଛନ୍ତି।
କଣ କରିବି ଏଇଠି ସନ୍ଧ୍ୟା ଦେଲା ପରେ ଟିକେ ବସିଥିଲି ଆଉ।
ଅହଁ ଆଉ ଖାଇବା ପିଇବା କଣ ହେଇଛ ମୁଁ ବି ଏଇଠି ବସିଛି କଣ କରିବି ଏ ତେ ଖାଇକି ଆଇି ବସଥିଲି ଆଉ ତମେ
ହଁ ମୁଁ ଭାଇ ଟିକେ ବରିଆ ତରକାରୀ ଖାଇଥିଲି ଖାଇକି ଖାଇକି ବସିଛି ଆଉ କଣ କରିବି
ଓ ହୋ ଆଉ
ଆଉ ଏଇନା କଣ କରୁଛ ମାନେ ପଢା ପଢି ନା
ହୁଁ ସରିଲାଣି ପଢାପଢି
ଓ ହୋ
ଆଁ ତମେ
ହୁଁ ମୋର ବି ପଢା ସରିଲାଣି।
ହ ଆଉ ଘରେ ସମସ୍ତେ। ନା ଇଆଡ଼େ ବର୍ଷା ହେଉନି ଚାରିଟା ବେଳେ ଉଠାଇଥିଲା ବର୍ଷା କାହିଁ ହେଲାନି ଖାଲି ପବନ ହେଲା ବର୍ଷା ହେବ। କେଲାଣି ଛାଡିଗଲା ଆଉ-ଉ-ଉ-ଉ ତମେ? ତମ ଘରେ ତମ ଘରେ ସମସ୍ତେ?
ହୁଁ ଭଲ ଏଇଠି ସବୁ ବସିଛନ୍ତି।
ଓ ହଁ ଟିଭି ଫିଭି ଦେଖନ୍ତିନି କି?
ଆମର ଏଇ ମୋବାଇଲ ରେ ଦେଖି ଦିଅନ୍ତି।
ଓହୋ। ତର ଆଜିକାଲି ତ ମୋବାଇଲ ଯୁଗ ହେଲାଣି ମୋବାଇଲ ଦେଖିନି ଟିଭି ଦେଖିବାକୁ ଇଚ୍ଛା ହଉନି। ହୁଁ। ଆମ ଘରେ ସମସ୍ତେ ସିରିଏଲ ଦେଖିବା ପାଇଁ ପସନ୍ଦ କରନ୍ତି ସେମାନେ ସବୁ ଟିଭି ଦେଖନ୍ତି।
ମୋବାଇଲ ରେ ଯେତେବେଳେ ଚାହିଁବେ ସେତେବେଳେ ବସିକି ଦେଖିବେ।
ଓ ହୋ ଆଉ-ଉ ରୋଷେଇ?
ରୋଷେଇ ହେଇନି-ଇ-ଇ ଆଠଟା ସାଢ ଆଠଟା ବେଳକୁ କରିବି ଆଉ।
ଓ ହୋ ତମେ କରୁଛ କି ରୋଷେଇ?
ହଁ ରାତି ରୋଷେଇ ଟା ମୁଁ କରିଦିଏ ଘରେ ଥାଏନା ମୁଁ କରିଦିଏ।
ଓହୋ।
ସ
ହୁଁ ଏ କଣ ରୁଟି କର ନା ଭାତ କର?
ଆ ଆମର ରୁଟି।
ହଉ ରୁଟି ହୁଏ ବୋଲି ଲେଟ ରେ କର ଆଉ ଭାତ ଦେଲେ ଶୀଘ୍ର କରିଦେଇଥାନ୍ତା ଆଉ। ସମସ୍ତେ ଘରେ ସମସ୍ତେ ଫ୍ୟାମିଲି ପୁରା ରୁଟି ଖାଆନ୍ତି ରାତିରେ?
ହଁ ହଁ।
ଓହୋ ସେଇଆ ଆଉ ନା ଆମର ସେମିତି ନୁହେଁ ଆମର ଭା ତ ଖାଆନ୍ତି ଆଉ ବାର ଫାରରେ ଏ-ଏ-ଏ ରୁଟି ଖାଆନ୍ତି ଆଉ ସବୁବେଳେ କି ନ୍ତୁ-ଉ-ଉ-ଉ ଭାତ ଖାଆନ୍ତି।
ନାଁ ଆମର ରୁଟି ରାତି ସବୁବେଳେ। ଙ୍କ କହିଲ-ଅ-ଅ-ଅ ଉ-ଉ ଆମର ଖାଇଲା ଏଳକୁ ଦଶଟା ସାଡେ ଦଶଟା।
ଓ ହୋ।
ତ-ଅ-ଅ-ଅ ଏତେ ଜଲଦି ରୁଟି ଟା କଲେ ଶୁଖିଯିବ।
ହୁଁ-ଉ-ଉ ସେଇଥି ପାଇଁ ତମେ ଆଠଟା ସାଢ଼େଆଠଟା ବେଳକୁ ବନଉଚ।
ହଁ ଯାହା ତରକାରୀ ପତ୍ର କରିବୁ ସିଏ ବି ଥଣ୍ଡା ହେଇଯିବ, ଗରମ କଲେ ବି ମାନେ ବନେଇକି ଖାଇବାର ଟେଷ୍ଟ ଆଉ ଗରମ କରି ଖାଇବାର ଟେଷ୍ଟ ଭିତରେ ଫରକ ନାହିଁନା।
ବେଲ ଅଲଗା ଲାଗିବ ଆଉ।
ସେଥିପାଇଁ-ଇ-ଇ-ଇ-ଇ ଟିକେ ଲେଟରେ ବନେଇଲେ ସାଙ୍ଗେ ସାଙ୍ଗେ ସରିବ ତ ଖାଇବେ।
ଉ ହୁଁ ଭଲ ଆଉ
ରଥଯାତ୍ରା ଆସୁଚି, କଣ ଆଜି ପୁଣି ଦେବସ୍ନାନ ପୂର୍ଣିମା ଥିଲା। କଣ କୁଆଡ଼େ ଯାଇଥିଲ କି ନାଇଁ ମନ୍ଦିର ଫନ୍ଦିର?
ଆମେ କୋଉ ମନ୍ଦିର ଫନ୍ଦିର ଯାଇନଥିଲୁ ହୁଁ-ଉ-ଉ ଦେଖ ରଥଆ ଯାତ୍ରା ଦିନ ଯିବ ଆଉ ଆଜି ଯାଇନୁ କୁଆଡ଼େ ମନ୍ଦିର ଫନ୍ଦିର।
ଓ ହୋ। ଆଉ ନାଇଁଁ ନା ମୋ ପ୍ରୋ ଅସୁବିଧା ଅଛି ତ ମୁଁ-ଉ-ଉ ଯିବିନି।
ଓ ହଁ ତମ ଘର ପାଖରେ ମନ୍ଦିର ଅଛି?
ହଁ ଆମ ଗାଁରେ ମନ୍ଦିର।
ଆ ହଁ, ହଁ ରଥଯାତ୍ରା ରଥରେ ଟଣା ଯାଏ।
ହୁଁ, ହୁଁ, ଯାଉଆମେ। ଆମେ ଚ ଆଉ ର ଥ ଟାଣି ପାରିମୁକି? ଏ ପୁଅ ପିଲା ସହ ଥାଆନ୍ତି ନା ଯାହାର ବଡ ଗାଁ ନା ଆମର ଟିକେ।
ଆଁ
ଅ ଅ ଆମର ତ ଛୁଆ ଯେତିକି ରଥଟାଣି ନେଇଯିବେ, ବଡ ଲୋକ ପର୍ଯ୍ୟନ୍ତ ଯିବାକୁ ପଡିବନି!
ଏ ଭଲ ନା ଆଉ। ଗାଁ ରେ ମନ୍ଦିର ଅଛି, ଅଟୋମେଟିକ ରଥଯାତ୍ରା କରିବେନି ନା।
ହୁଁ ନାଇ ଆମର ଅ ଭଲ ହୁଏ।
ଉୁଁ ହୁଁ। ହଁ, ତୋ ଗାଁରେ ଗୋଟେ ପୂଜା ପର୍ବ ହେଲେ ଭଲ ଲାଗେ!
ହଁ
ହୁଁ ଆଉ ଓ ଖାଲି ସେମିତି ସିନା ଭଲ ଲାଗିବନା, ତାପରେ ଆମେ ଏବେ ଘରେ ରହୁଚନ୍ତି। ଯାହାବିକିନା ଗୋଟେ ପୂଜା ପର୍ବ ହେନେ, ଆମକୁ ଅଟୋମେଟିକ ଭଲ ଲାଗିବ!
ହଁ। ତମେ ଏମାନେ କଣ ଗ୍ରା ଯୋଉ ଗ୍ରାଜୁଏସନ ସାରିକି ଅଛ?
ଆଜ୍ଞା।
କେବେ ପାସ୍ ଆଉଟ୍?
ପଚିଶି ଦି ହଜାରେ।
ତାହେନେ ସେମ୍ ବ୍ୟାଚ୍।
ହୁଁ ହୁଁ, ତମେ ମିସେଇକି?
ହଁ, ଦିଇ ହଜାର ପଚିଶି।
ଆହ। ଆଉ ତାପରେ କଣ କରିବ ନା କିଛି ଆଉ କରିବନି?
ଅଁ କରିବି, ଅନଲାଇନ କୋଚିଂ ନଉଛି।
ହଁ ହଁ।
ଡିଫିରେନ୍ସ ଲାଇଲିରେ ଯିବାର ଅଛି, ସେଥିପାଇଁ କୋଚିଙ୍ଗ୍ ନଉଛି ଅଲଲାଇନ ଆଉ।
ଅହ।
ତମେ?
ନା, ଆମେ ପିଜି ପକେଇଥିଲି ଯେ ଆ ଏଇଥର ଆଡମିସନ କରିପାରିଲିନି, ଆଉ ଥର କରିବି ଦେଖିବା, ଏଇଥର ପକେଇବି ବାହାରିଲେ ଆଉ।
ଏଇପା ରିସେଣ୍ଟ ବାହାରିଥିଲା, ପିଲା ସବୁ ଏକ୍ଜାମ୍ ଦେଇଥିଲେ।
ଏଇଥର ପିଜି ବାହାରି ଥିଲା?
ହୁଁ। ମୋର ଦିଟା ସାଙ୍ଗ ପା ପକେଇଥିଲେ, ଏକ୍ଜାମ୍ ଦେଇଥିଲେ।
ହଁ ମୁଁ କାଇଁ ଦେଖିନି। ମୁଁ ପିଜି ପକାଇଥିଲି, ନର୍ସିଂ ବି ପକେଇଥିଲି, ଦିଟା ଯାକ ପକାଇଥିଲି। ନର୍ସିଂଟା ମୋର ବହୁତ ଦୂରରୁ ଆସିଲା ସେ ଥିପାଇଁ ମୁ ଆଉ ଯାଇ ପାରିଲିନି।
ମେ ତିରିଶ ନା ଏକତିରିଶରେ ପା ଥିଲା ପିଜି ଟା, ଏକ୍ଜାମ।
ହୁଁ ପିଜି ଏକ୍ଜାମ ଥିଲା କାଇଁ, ନିଟ୍ ଏକ୍ଜାମ ଥିଲା ନା କଣ। ପିଜି ଯା ମୁଁ ଜାଣନି।
ପିଜି ଥିଲା ପା, ମୋର ବା ଦିଟା ସାଙ୍ଗ ଦେଲେ।
ହଁ ଥିବ, ମୁଁ ଆଉ ଜାଣିନି ଆଉ।
ହୁଁ।
ଆଉ। ଆ ଆର ଆଇ ଏ ବର୍ଷ ପକେଇିନି ଯେ କାହିଁ ନେଲାନି ଯୋଉ ଇଏ ବୟସ।
ବୟ ସ ଆର ଆଇ ନେଲ କେତେ ମାଗୁଚି କି ଏକୋଇଶି ଏଇଟା ବା ଅଠର ଏକୋଉସୀ ମାଗୁଥିବ ହଁ।
ଏକୋଇଶ ମାଗୁଚି ସେଥିପାଇଁ ତ ହେଲାନି ଦେଖିବା ଆ। ହ ହଉ ମୋର ସାର୍ଟିଫିକେଟ୍ ଗୋରା ଭେରିଫେସନ୍ ହେଇନି ଭେରିଫିକେସନ୍ ହେଲେ ଦେଖିବା କଣ ପକାପକି କରିବି ଆଉ।
ହୁଁ
ଫରେଷ୍ଟ ଆୟଡ ବାହାରିଥିଲା ପକେଇଲ ନି?
ଫରେଷ୍ଟ ଗାଡକିଏ ପକେଇବ। ସେଗୋଡା ମତେ ପସନ୍ଦ ନାହି। ଆଉ ତମେ ପକେଇଥିଲ କି?
ହଁ।
ହୁଁ କଣ ହେଲା?
ଦି ମାର୍କ ବା କଟିଗଲା ଜେନେରାଲ ପିଲା ଜାଣି ପାରୁଥିବ ଆଉ।
ଓହୋ। ତବେ ତମ ଏରି ଆ ନେତା ମନ୍ତ୍ରୀ ସହିତ କଥା ହେଇପାରିଲନି। ହ
ଆମର କୋଉ ନେତା ନୁହେଁ କି ଆମର କୋଉ ମନ୍ତ୍ରୀ ହ ନୁହଁ।
ଏଇ ତମ ଏମ୍ଏଲ୍ ସହିତ ଟିକେ କଥା ହେଇପରିଲନି?
ଆମ ଏମ ଏଲ ଏ ର ଆମ ସ ହୁଁ ମୁଁ ବା ମୁଁଉ କହୁଚି ଆମର କୋଉ ଦଳ ଫଳରେ ଯାଉନା।
ଦଳ ଫଳ ରେ ଯାଉନ ସେଇ ସେଇ ଲାଇନରେ ସେମାନଙ୍କୁ ଧରିଲେ ହେଇପାରିବ।
ପାରିବ ଯେ କିନ୍ତୁ ସେମାନେ କରିବେନି ଆମେ ସେଇଟା ଜାଣିଚୁ ଭଲ ଭାବରେ।
ହୁଁ ହଁ କରିବେନ ତ ଅଲଗା କଥା କିନ୍ତୁ ଦି ତିନି ମାର୍କ ପାଇଁ ସେମାନଙ୍କ ହାତରେ ଥାଏ। ସେମାନେ ଚାହିଁଲେ କରିଦେବେ।
ତାପରେ ଯଦି ସେଇଟା ମୋର ଥିବ ତ ଆଜି ନହେଲେ କାଲି ମୁଁ ଏ ଜାମ ଦେଇକି ସେଇଟା କରମି ମୁଁ କାହିଁକିଁ ଯିବି କାହା ଗୋଡ ଧରିବାକୁ।
ମତେ ବି ପସନ ନୁହେଁ ଏ ଯେ ମୋ ଘର ଲୋକ ଯାଇକି ମାନେ କାହା ଗୋଡ ଧରନ୍ତୁ ମାନେ ଏଇ ଖଣ୍ଡେ ଚାକିରି ପାଇଁ।
ହେ ସିଏ କଣ ଗୋଡ ଧରିବା କଥା ନା କହିଥାନ୍ତେ ଏମିତି
ଖାଲେ କ ଖ ଦେଲେ ସିଏ କେବେ ବି କରିବେ ନି।
ଆ ସେ ନକଲେ ନାଇଁ କଣ ହେଲା? କଣ ଆମେ ପଢିନୁ ନା କଣ? ତ ମୁ ଆମର ଯେତେ କ ତବ୍ୟ ଆମେ ସେତିକି କମୁ ତା ବୋଲି ତମେ କ ଆମ ଗୋଡ ଧର ଆମେ କଣ ତମ ଗୋଡ ଧରଦମୁ ନା କଣ? ହୁଁ।
ଆଉ ଆଉ ତମ ଘରେ ସବୁ?
ଏଆ ଆଜିକାଲି ଦୁନିଆ ଟା ହିଁ ସେଇଭଳିଆ। କିଏ ଖାଉନି? ସମସ୍ତେ ଖାଉଛନ୍ତି ଏ ତମେ ଯଦି କହିଥାନ୍ତ ଆମେ ତମକୁ କିଛି ପଇସା ଦେଇଥାନ୍ତୁ କି ତୁମ ଯାହାକୁ ବି କହିଥାନ୍ତ ଆଉ ପଇସା ଦେଇଥାନ୍ତୁ ଆମ ଟିକେ ରଖି ଦେଇଥାନ୍ତେ ଆଉ କଣ ଆମେ ତମକୁ କଣ କହୁଛୁ? ବୁଥିଲୁ ନା କଣ ଆମେ କଣ ତାଙ୍କୁ କହୁଛୁ ଆମକୁ କରିଦିଅ ବୋଲି ହ
ଆଉ ଘରେ ସବୁ
ହଁ ଭଲ ସମସ୍ତେ ଏବେ ଟିଭି ଦେଖୁଛନ୍ତି ଟିଭି ଦେଖି ସାରିଲେ ଭାତ ବସିଛି ଆମର ହାତ ବର୍ଷ ହେଲେ ରୋଷେଇ ଫୋଷେଇ ହେଲେ ଖାଇବେ ଆଉ। ତରକାରୀ କଲେ ଖାଇବା ଆ ତାପରେ ସୋମବାର ଅଛି ସାଧା ଫାଧା ଆଇଟମ ହବ। ସାଧା ଆଇଟମ ହେଲେ ଦି ତିନି ପ୍ରକାର। ହଁ କରେ ଯେବେ ଅଧିକ ରୋଷେଇ ହୁଏ କରେ ନ ଆମ ଘରେ ସାନ ମା ମୋ ମାମା ଅଛନ୍ତି। ମୁଁ କ
ଓହୋ ସାନ ମା ଅଛନ୍ତି ମାମା ଅଛନ୍ତି ବୋଲି ସେଥିପାଇଁ କରୁନ ମାମା ଏକା ଥିଲେ କରି ଥାଆନ୍ତା ଆଉ।
ସେଇଆା ଏ ବିରିୟାନୀ ଫିରିୟାନୀ ବିରିୟାନୀ ପନିର ଏଇଟା ଯେତେବେଳେ କରନ୍ତି କରେ। ହୁଁ ମଟନ ଚିକେନ ଏଇରା ଆଣିଲେ କରେ କେତେବେଳେ ବି ଆଉ।
ଉୁଁ।
ପକଡ଼ା ଫକଡ଼ା ହଁ ହ ଭଲ ତ ମୁଁ ଯୋଉଟାକରେ କୁହନ୍ତି ଭଲ। ଘର ଲୋକ ଆଉ କଣ ଖରାପ କହିବେ ନା? ହୁଁ ହୁଁ ଘର ଲୋକ ତ ସବୁ କହିବେ ଭଲ ହେଇଛିିବ ବୋଲି। ଆଉ ବାହାର ଲୋକ ଖାଇନି ଖାଣିଲେ ଜାଣିବୁ ଯେ ଭଲ ଲାଗିଛି ବୋଲି ହଁ ବାହାର ଲୋକ ବହୁତ ଥର ଏଇ ଆମ ସାହିରେ ସେତେବେଳେ ଫିଷ୍ଟ ଫିଷ୍ଟ କରନ୍ତି ବିରିୟାନୀ ବନାଏ। କୁହନ୍ତି ତ ଭଲ ବି ହୁଏ ବୋଲି।
ବିରିୟାନୀ ଟା ସମସ୍ତଙ୍କର ଫେବରଟ୍ ନାଇଁ କି?
ମୁଁ ଏତେ ମତେ ଏତେ ଭଲ ଲାଗେନି କିନ୍ତୁ ଆମ ଘରେ ଟିକେ ପସନ୍ଦ କରନ୍ତି ବୋଲି ଆଉ ବନେଇକି ଖାନ୍ତି ନହେଲେ ମ ତେ ଏତେ ପସନ୍ଦ ନାହିଁ।
ଆଚ୍ଛା ତମକୁ ବେଶୀ ଆଇଁଷ ଟା ଖାଇବାକୁ ଭଲ ଲାଗେ ନା ସାଧା ଟା ବେଶୀ ଖାଇବା ପାଇଁ ଭଲ ଲାଗେ
ମତେ ସାଧା ଟା ଭଲ ଲାଗେ ମାନେ ଆଇଁଷ ଟା ଚିକେନ ବିରିୟାନୀ ମୂଳରୁ ଭଲ ନାହିଁ ଆଉ ହୋ ଟେଲରେ ତ ମୁଁ ମୂଳରୁ ଖାଏନି। ହୋଟେଲ ରେ ମୁଁ ଯେତେବେଳେ ବି ଯିବି ବିରିୟାନୀ ଖାଇବମିନି ପଛେ ସାଧା ମିଲ୍ ଖାଇମି। କିନ୍ତ ଚିକେନ ମିଲ୍ ଖାଇମି କିନ୍ତୁ ବିରିୟାନୀ କେତେବେଳେ ଖାଇବି ଆମ ଘରେ ବନେଇଲେ ଏଇ ଯୋଉ ଭେଜ୍ ବିରିୟାନୀ କେତେ ବେଳେ କେମିତି ଖାଏ। ଉଁ ନହେଲେ ନାହିଁ ଆଉ ଚିକେନ ବିରିୟାନୀ ବନେଇନି ମୁଁ ମୂଳରୁ ଖାଏନି।
ଓହୋ ଭଲ ଆଉ।
ହୁଁ ହୁଁ। ହଉ ତାହେଲେ ମୋ ମାମା ପୁଅ ଡାକିଲାନି ମୁଁ ତାକୁ ଯୋଉ ରଖୁଛି ହାଁ। ଫୋନ ରେ କଥା ହ।